ଓ ହଁ କଣ କରୁଛନ୍ତି?
ଆଜ୍ଞା ମୁ ବସିଥିଲି ଆଉ।
ଓୋ ଏଠି ବର୍ଷା ସେପଟେ ହଉଛି କି ନାଇଁ?
ଆଜ୍ଞା ବର୍ଷା ହଉଛି ଗୋଟେ ଜୋରେ ସକାଳୁ ଜୋରେ ହଉଥିଲା ଏବେ ଟିକେ କଣ ଏଗାରଟା ଏଗାରଟା ବେ ଠାରୁ କମେଇ ଟିକେ ଏବେ ଧୀରେ ଧୀରେ ଟିକେ ପକଉଛି।
ଓହୋ ଆମର ତ ସକାଳୁ ଏପର୍ଯ୍ୟନ୍ତ ପରା ଲାଗିଛି। ହଁମରା ଏପର୍ଯ୍ୟନ୍ତ ସକାଳ ପୁରା ଏପର୍ଯ୍ୟନ୍ତ ଲାଗିଛି ବର୍ଷା।
ଓହୋ ପାଗ ବର୍ଷା ଦିନ ଏା ହବ ଯ ଲାଗିବ ସେମିତି ବର୍ଷା।
ହଁ ବର୍ଷା ତ ଲାଗି ରହିଛି ମାନେ ରଜ ପରେ ପରେ ତ ଚାଲିଚ ବର୍ଷା। ଆମର ଏ ପଟେ ଚାଷ ବାସ ହୁଏ ନା ତ ଯୋଉ ତଳି ପକାନ୍ତି ଧାନ ତଳି ପକାନ୍ତି ସେଗୁଡା ସବୁ ପକା ହେଇଥିଲା ପାଣି ଭରିଗଲା ଯେ ସେ ସବୁ ନଷ୍ଟ ହେଇଗଲା ପୁଣି ସ ମାନେ ସେକେଣ୍ଡ ଟା ଆଉଥରେ ପଡିଲା ଏଇଭଳିଆ ସିଚୁଏସନ ଏପଟେ ଆମର
ଆା ବର୍ଷା ହେଲେ ଭ ଚାଷଷ ହେ ଅସୁବିଧ
ହଁ ପରା
ସେଠିକ୍ ଅଛି ଯେତିକି ଦରକାର ବର୍ଷା ସେତିକିେ ହଉନି ହଉଷୋଟା ହନି ସେତେବେଳେ ପିଲାବେେଳ କ
ହଁ ଆକ୍ଚୁଆଲୀ ଯେତେବେଳେ ଦରକାର ସେତେବେଳେ ବର୍ଷା ହଉନି, ଯେତେବେଳେ ଦରକାର ନାହିଁ ଯେତେବେଳେ ବର୍ଷା ଯୋରେ ହଉଛି।
ଆଜ୍ଞା।
ଚାଷୀଙ୍କୁ ପ୍ରୋବ୍ଲେମ୍
ସେଇଭଳିଆ ବେଶୀ ବର୍ଷା ହେଲେ ପୁଣି ନଈ ଭଡ଼ି ହେରିକା ହବ ସେ ପୁଣି ପାଣି ଫାଣି ପସିବ ସେ ବହୁତ ଅସୁବିଧା ହେବ। ଆଜ୍ଞା
ହୁଁ।
ଲୋକ ବୋହୁତ ଅସୁବିଧା ହେବେ
ଆଉ ଆପଣଙ୍କର ସେପଟେ ଗଣେଶ ପୂଜା ତ ଆସିଲାଣି କେମିତି କଣ ହବ?
ଗଣେଶ ପୂଜା ତ କଲେଜରେ ମୁ ସେଲିବ୍ରେଟ କରେ ତ ତ କଲେଜରେ ମୁଁ ତ ଏଇନା ପ୍ରାୟ ଘରକୁ ଆସୁନି ତ ଘରେ ଥିଲେ ମୁଁ ଘର ପାଖରେ ପୂଜା ହୁଏ, ସାଙ୍ଗ ମାନଙ୍କ ସହ ମିଶିକି କରୁ ତ ସେଇଠୀ ମୂର୍ତ୍ତି ବି ହୁଏ ହୁଏ ତ ସେଇଥିପାଇଁ ଆସେ ଆ ସବୁ ସାଙ୍ଗ ତ ବାହାରେ ଅଛନ୍ତି ନିଜ ନିଜ କଲେଜରେ ତ ସେଥିପାଇଁ ଏତେ ଆସୁନାହାନ୍ତି ଘରକୁ ବୋଲି ପାଖ ଆଖରେ ଯୋଉ ଛୋଟ ପିଲା ଅଛନ୍ତି ସେଇମାନେ କରନ୍ତି ଆଉ
ହଁ, ହଁ। ଆଉ ସେପଟେ କଣ ପୂଜା ଭଲ ହୁଏ?
ଏପଟେ କଟକରେ ତ ଦୁର୍ଗା ପୂଜା ଭଲ ହୁଏ ତ ଫେମସ ଦୁର୍ଗା ପୂଜା ପାଇଁ, ନ ହେଲେ ସେମିତି ହେଲେ ୟାପରେ ସବୁ ଫେଷ୍ଟିଭାଲ ସେମିତ୍ ଭଲ, ସବୁ ପର୍ବ ପର୍ବାଣି ସ କଟକରେ ଚାଲିଥାଏ ସେମତି
ଏବେ ତ ପ୍ରାୟ ସବୁ ପର୍ବପର୍ବାଣୀ କୁ ସବୁ ଜାଗାରେ ଭଲସେ କରୁଛନ୍ତି ସେମିତି ଏବେ ଆଉ କିଛି ନାଇଁ ଯେ ଏଇଟା ଏଇ ଜାଗାରେ ଫେମସ୍ ଏମିତିଟା ସେଇ ଜାଗାରେ ଫେମସ୍ ଏମିତି ଆଉ କିଛି ବି ନାହିଁ, କାହିଁକିନା ସମସ୍ତେ ସବୁଆଡେ ଭଲ ସବୁ ଜିନିଷ କୁ ସେଲିବ୍ରେଟ୍ କରୁଛନ୍ତି
ଆଜ୍ଞା ସବୁ ଜିନିଷ
କିନ୍ତୁ ନାଁ ଆଗରୁ ଯେହେତୁ ଅଛି ଯେମିତି କଟକ ଦଶହରା ଢେଙ୍କାନାଳ ଲକ୍ଷ୍ମୀ ପୂଜା ଏଇଟା ତ ଆଗରୁ ଅଛି
ଆଜ୍ଞା, ହୁଁ।
ଏମିତି ସବୁ ଅଛି ଆଉ, ଆମର ବି ଏପଟେ ଦଶହରା ହୁଏ ଆମର ଭୁବନ ଦଶହ ରା ଯେମିତି ଏଇଠି କି ବଳଦ ଯାତ୍ରା ପାଇଁ ପ୍ରସିଦ୍ଧ
ବଳଦ ଯାତ୍ରା
ହଁ ଯୋଉଟା କିି କଟକରେ ହେଇନ ଥାଏ ବଳଦ ଯାତ୍ରା କଟକର ହେଇ ନଥାଏ, କିନ୍ତୁ ଆମ ଢେଙ୍କାନାଳ ଆମର ଯୋଉ ଢେଙ୍କାନାଳ ଭୁବନ ଅଛି ନା ସେଠି ବଳଦ ଯାତ୍ରା ହୁଏ।
ସେପଟେ ବି ଭଲ ଭୁବନ ବି ଭଲ ମାନେ କଣ କି ବଡ ଗାଁ ବୋଲି ତ କୁହାଯାଏ କି ଭଲ ଜାଗା ବି ଭୁବନ।
ଆମର ଏବେ ଗଣେଶ ପୂଜାରେ ବି ମାନେ ଗୋଟେ କ୍ଲବ ଅଛି ସେ କ୍ଲବ ଫାଷ୍ଟ ବର୍ଷ ମାନେ ଦି ବର୍ଷ ପୂର୍ବରୁ ଗୋଟେ କ ଥିଲେ ଶ୍ରୀମନ୍ଦିର କୁ ଏମିତି ବନେଇଥିଲେ। ଟୋଟାଲ ସବୁ ଠିକ୍ ବନେଇଥିଲେ ତାପରେ ଆର ବର୍ଷ ଅଯୋଧ୍ୟା ହେଇଥିଲା। ଏଇ ବର୍ଷ ବୃନ୍ଦାବନ ହବାର ପ୍ଲାନିଂ ଚାଲିଚି।
ଫେଷ୍ଟିଭାଲ ପାଳନ କରାବି ହବ। ସେ ଭାଇ ଅଛନ୍ତି ତ ତାଙ୍କ ସହିତ ମିଶିକି ଭିଡିଓ କରିବାକୁ ପଡିବ ତ ସେ
ହଁ ଲକ୍ଷ୍ମୀପୂଜା ଆମର ଢେଙ୍କାନାଳରେ ତ ଲକ୍ଷ୍ମୀପୂଜା ହଁ ଯଦି ଦି କେବେ ଫ୍ରି ଥାଆନ୍ତି ତ ଗଣେଶ ପୂଜାକୁ ଆମ ଭୁବନ ଆସିବେ ବୋହୁତ ବଢିଆ ଦେଖିବେ।
ରହେ ବାର ତେର ଦିନ ମାନେ ରୁହେ ଆମର ଗଣେଶ ପୂଜାରେ।
ହୁଁ ଖାଇବା ତ ସରିଲାଣି ନାଇ କି?
ଆଜ୍ଞା
ଆଉ ପଢାପଢି କେମିତି ଚାଲିଚି?
ପଢାପଢି ଭଲ ଚାଲିଛି ଏଇ ତ ଲାଷ୍ଟ ବର୍ଷ। ଏଇଠି ଯଦି ୟା ପରେ ଜବ ହବ ଜବ ପରେ ତାପରେ ଦେଖି ତାପରେ ବି ପଢାପଢି ଲାଗି ରହିବ। ଏବେ ବ୍ୟାଚଲର ଡିଗ୍ରୀ ସରିବୁ ତାପରେ ମାଷ୍ଟର ଡିଗ୍ରୀ ନବା ପାଇଁ ଇଏ କରିବି। ଆଉ ସେତୋବେଳେ ନିଜେ ନିଜେ ନିଜ ପାଇଁ ବଢ଼ିବି ଆଉ।
ହୁଁ।
ଆଜ୍ଞା।
ମୁଁ କହିନି ଦେହ ଭଲ ଅଛି ତ ସମସ୍ତଙ୍କ ଘରେ?
ହଁ ଘରେ ସମସ୍ତେ ଭଲ ଅଛନ୍ତି ବାସ ଏଇ ଯୋଉ ଖାଲି ଟିକେ ବର୍ଷାକୁ ବର୍ଷା ପାଇଁ ନା ଟିକେ ଥଣ୍ଡା ହେଇଯାଇଚି।
ଆପଣଙ୍କୁ?
ଏବେ ଏବେ କ୍ଲିୟର ଆସିଲାନା? ଏବେ କ୍ଲିୟର ଆସି।
ଆ ନାଇଁ ଟିକେ
ଓହୋ ନେଟୱାର୍କ ପ୍ରୋବ୍ଲେମ୍
ହୁଁ ଏବେ କ୍ଲିୟର ଆସୁଚି କି?
ଆଜ୍ଞା?
ଏବେ କ୍ଲିୟର ଆସୁଚି ନା?
ନାଇଁ ତଥାପି ଟିକେ ଟିକେ କଟୁଚି ଆପଣ ଙ୍କ ଭଏସେ।
ଓହୋ ଉଁ ହୁଁ ନେଟୱାର୍କ ପ୍ରୋବ୍ଲେମ ରୋହୁଛି ବୋଧେ।
ଆଜ୍ଞା ନେଟୱାକ୍ ପୋବ୍ଲେମ ଟିକେ ଟିକେ ଏଵେ ଆସୁଚି ଟିକେ ଟିକେ ଆସୁଚି ଆଜ୍ଞ ଏବେଆସିଲା।
ଆଛା ଆଉ କଣ କୁହନ୍ତୁ?
ଆଜ୍ଞା।
ଆଉ କୁଆଡେ ବୁଲାବୁଲି କରୁଛନ୍ତି ସାଙ୍ଗସାଥିୀଙ୍କ ଭିତରେ।
ହ ସାଙ୍ଗ ହେଇକି ଏରିଆରେ ତ ଏଇଠି ଭୁବନେସ୍ଵର ବୁଲା ବୁଲି କରୁ ଲୋକାଲ ଏରିଆରେ। ତ ବାକି ଏଥର ପ୍ଲାନ୍ ଅଛି ଆଉଟ୍ ଅଫ୍ ଷ୍ଟେଟ୍ ଯିବା ପାଇଁ ବୁଲାବୁଲି କରିବାରେ। ହଉ ଜୀବନର ସିଙ୍ଗ ଯିବା ପାଇଁ ଆଉ
ଆଛା।
ତ ଲାଷ୍ଟ ବର୍ଷରେ ସାଙ୍ଗମାନଙ୍କ ସେତ ଟିକେ ଟେ ବୁଲାବୁଲି ହବ ତ ସେଇଥିପାଇଁ ଏଇଥରକ ଟିକେ ଯାଉଛୁ ବାହାରକୁ।
କୋଉଠିକି ଯିବେ? ଆନ୍ଧ୍ରାର ସେଇ ଜାଗା ଟା କି।
ଆଜ୍ଞା।
ମନେ କୋଉଠି ସେ ଜାଗା ଟା ଆନ୍ଧ୍ରା।
କହଲି ବନାର ବନାରସ ବନାରସ।
ଓ ବନାରସ ବଢିଆ ହେଇଥାନ୍ତା ଏଞ୍ଜୟ୍ କରନ୍ତୁ। ସାଙ୍ଗସାଥି ସମସ୍ତେ। ଏବେ ମାନେ ଷ୍ଟୁଡେଣ୍ଟ ଲାଇଫ ରେ ବୁଲାବୁଲି କରିବା ଠିକ୍ କାହିଁକିନା ଜବ୍ ଲାଇଫ ରେ ତମେ କିଛି କରିପାରିବନି ଜଣଙ୍କ ଉପରେ ଡିପେଣ୍ଡଡେ ହେଇଯିବ। କିଛି ଗୋଟେ ଯେବେ ତମ ହଲିଡେଜ ପଡିବ ହଁ ହଲିଡେଜ ପଢିବ ଫ୍ୟାମିଲିଙ୍କ ସହିତ ଟାଇମ ସ୍ପଣ୍ଡ କରିବାକୁ ଥିବ କୁଆଡେ ଯିବାକୁ କେମତି ଟାଇମ ମିଳିବ ଯଦି ବି ଯିବ ଫାମିଲିଙ୍କ ସହିତ ଯିବାକୁ ହିଁ ପଡିବ। ସେଇଟା ସେତେବେଳେ ପ୍ରେସର ବହୁତ ଥାଏ ସେତେବେଳେ ଏଞ୍ଜୟ୍ କରିପବନି ଏବେ ଯେତେ ଷ୍ଟୁଡେଣ୍ଟ ଲାଇଫ ରେ ଏଞ୍ଜୟ୍ କରିବାଟା ଠିକ।
ଆଜ୍ଞା ତ ସେଇଥିପାଇଁ ଘରେ ବି ଆଗରୁ ଏମିତି ଏକୁଟିଆ ଛାଡୁ ନଥିଲେ ତ ଗୋଟାଏ ବୋଲି ପୁଅ ତ ସେଥିପାଇଁ ଛାଡୁଥିଲେ ବାହାରକୁ, ତ ଏବେ ଯେମିତି ସବ ବୁଲାବୁଲି କୁଆଡେକି ଜୋ କଣ୍ଟେନ କ୍ରିଏସନ କଲି ତାପରେ ଘରେ ଜାଣି ପାରିଲେ କି ନାଇଁ ଠିକ କରୁଛି ଯୋଉଟା ବି କରୁଛି ତ ଜେମିଣ୍ଡସନ ଗ୍ୟାପ୍ ଟିକେ ଥିଲା ତ ସେଥିପାଇଁ ଆଗରୁ ଇଏ କରୁନଥିଲେ ତ ସେଥିପାଇଁ ଏବେ ଜାଣିଲେଣି ଘରେ ହଉ ଠିକ ଅଛି ତୁ କର।
ଏଇଟା ତ ପାଠ ପଢା ଉପରେ ମୋର କିଛି ଆଫେକ୍ଟ ବି କରୁନି ତ ସେମାନେ ଘର ଲୋକ ଦେଖିଲେ ମାର୍କ ବି ଠିକ ରହୁଛି ସବୁ ଠିକ ରହୁଛି ତ ସେମାନେ କହିଲେ ହଉ ଠିକ ଅଛି ତୁ ଯାହା କରୁଛୁ କର।
ହଁ ମାନେ ସବୁ କିଛି ତ ନିଜର ବି ଗୋଟେ ଥାଏ ନା ଇଛା। ଛି ଏଇଟା ଗୋଟେ କରିବି ଭଲ ଲାଗିବ ନିଜର ଖୁସି ପାଇଁ ବି ତ କିଛି କରିବା ପାଇଁ ପଡିବ। ଯେମ ମୁଁ ତ ସେଇ ଭଳିଆ ମାନେ ସବୁ କିଛି ଟାଇମ ରୁ ବାକିଛି ଟାଇମ ତ ନିଜକୁ ଦେବାକୁ ପଡିବ। ସେଥିପାଇଁ ମୁଁ ଗୋଟେ ଚ୍ୟାନେଲ ଅନ୍ କରିଦେଇଛି ଆଉ।
ହଁ ଭଲ ପାଖରେ କିଛି ନିଜର କିଛି ରହିବା ଦରକାର ସେ
ହଁ।
ବାକି ମୁ ସାଙ୍ଗ ମାନେ
ହଁ ବାକି ମାନେ ଏମତି ଜେମ କହିଲେ କି ଫ୍ୟାମିଲି ସପୋର୍ଟ ଦରକାର ସେଇଟା ନିହାତି ସମସ୍ତଙ୍କୁ ଦରକାର କାହିଁକିନା ଫ୍ୟାମିଲି ସପୋର୍ଟ ନ କଲେ କିଛି ବି କରିପାରିବନି କଲେ ବି ଗୋଟେ ଡି ଷ୍ଟୋମାସ କ୍ରିଏଟ ହବ ସେଟା ଭଲ ଲାଗିବ
ହଁ ଆଜ୍ଞା ସେ ଜିନିଷ ଘର ବି ସମସ୍ତେ ରାଜି ଅଛନ୍ତି। ହଁ ତ ଠିକ୍ ଅଛି ବାହାରକୁ ଯା ବୁଲାବୁଲି କର ବାହାରକୁ ଦେଖେ ତ ସେଆ।
ଆଉ କଁ କୁହନ୍ତୁ?
ଭାଇନା କଁ କରନ୍ତି?
ସିଏ ମାନେ ବାହାରେ ଗୋଟେ କମ୍ପାନୀ ରେ ଜବ କରୁଚନ୍ତି ଆଉଟ୍ ଅଫ୍ ଷ୍ଟେଟ ରେ ଏବେ ଯେମିତି ବିଜୟବାଡାରେ ଅଛନ୍ତି।
ଆନ୍ଧ୍ରପ୍ରଦେଶରେ ବିଜୟବାଡ଼ା?
ହଁ ହଁ।
ହଁ ମାନେ ଆପଣଙ୍କ ପୁଅ ଅଛନ୍ତି କହୁଛନ୍ତି ତ ପୁଅ କଣ ପଢାପଢି କରନ୍ତି କଣ?
ନା ନା ପୁଅ ମୋର ଛୋଟ ଅଛି ମାନେ ଟିକେ ସାଢେ ତିନି ବର୍ଷର ତାକୁ।
ଆଜ୍ଞା।
ଝିଅ ଟା ଫାଇପ୍ କ୍ଲାସ ପଢୁଚି। ହୋଉ ଠିକ୍ ଅଛି ପରେ କେତେବେଳେ କଲ୍ କରିବି।
ଆଜ୍ଞା ଆଉ ଦଶ ମିନିଟ୍ ଅଛି ଦଶ ମିନିଟ୍ ହେଇଯିବ କାଟିଦେବେ ଦଶ ମିନିଟ ଗପିବେ।
ଓକେ ଏବେ ରଖୁଚି।
ଆଜ୍ଞା ଧନ୍ୟବାଦ।